ହାଲୋ।
ହଁ କଣ କରୁଚ?
ଏଇ ବସିଥିଲି ଆଉ ଜଳଖିଆ ଖାଇକି ବସିଥିଲି।
ଓହୋ ମୁଁ କହିଲି ଖରାବେଳେ କଣ ଜଳଖିଆ?
ନାଇଁ ଖାଇଲିଣି ଏଗାରଟା ବେଳୁଜେ ବସିଥିଲି ଆଉ ରୋଷେଇ ଅଧା ହେଇଯାଇଚି ଏଇଟା ଆଉ ଅଳ୍ପ କିଛି ଅଛି କରିବି ବସିଥିଲି ଟିକେ ଆଉ।
ଓହୋ କଣ ରୋଷେଇ?
ରୋଷେଇ ଆମର ଭାତ ହେଲା ଡାଲି ହେଲା ସୋୟାବିନ୍ ବଢ଼ି ତରକାରୀ ହେଲା। ଆଉ ଖାଲି କରିବି ଷ୍ଟାର୍ଟ ଯୋଉ ଫିଙ୍ଗର ଚିପ୍ସ୍ ଯୋଉ କରନ୍ତି ସେ କରିବି। ଛାଣିବି ଟିକେ ଆଉ ପୋଟଳ ଟିକେ ଭାଜିବି ଆଉ।
ଉଁ ହୁଁ ଆପଣଙ୍କ ଫ୍ୟାମିଲିରେ କିଏ କିଏ ରୁହନ୍ତି କି?
ଆ-ଆମ ପରିବାରରେ ମୁଁ ମୋ ସ୍ୱାମୀ ଆଉ ମୋ ପୁଅ ଦିଇ ଜଣ ଆଉ।
ଉଁ ହୁଁ ପୁଅଠୁ ଝିଅ କେତେ କେତେ ବଡ?
ହଁ ପୁଅ ଦି ଜଣ ବଡ ବଡ ପୁଅ ପ୍ଲସଟୁ ପଢୁଛି ସାନ ପୁଅ ଉଁ ଦଶମ ହେଲା।
ଓହୋ। ଆଉ ସମସ୍ତେ କଣ କରୁଛନ୍ତି?
ଆଜି ତ ରବିବାର ଅଛି ଛୁଟି ସାନ ପୁଅ ସେଇଠି ପଢୁଛି ତାର କରୁଚି ଉଁ ହୋମମାର୍କରୁ। ଆଉଁ ଇଏ ବଡ ପୁଅ ସିଏ ଅବିକା ଏଇପା ବାହାରକୁ ଗଲା କୁଆଡେ ବୁଲୁଛି ଆଉ।
ଓହୋ ଆଉ ଆପଣଙ୍କ ଆଡେ ଖୁଦରୁକୁୁଣି ଓସା ହୁଏ?
ହଁ ଏଠି ଖୁଦରୁକୁୁଣୀ ଓସା ହୁଏ ଆମର।
ଓହୋ ମାନେ ଟାଉନ ଅପେକ୍ଷା ଗାଁ ରେ ଟିକେ ଭଲ ହୁଏ।
ହଁ ଗାଁ ରେ ଭଲ ହୁଏ ଟାଉନରେ ହୁଏ କିନ୍ତୁ ଗାଁ ରେ ଟିକେ ଅଧିକା ଭଲ ହୁଏ। ଟାଉନ ରୁ ବି ସେମିତି ଉଁ ସଜାସଜି ହେଇକି ହୁଏ ଆଉ
ହଁ। ଆମର ଏଇଠି ଗାଁ ରେ କଣ କହିଲେ ମାନେ ଯୋଉ ହଉଛି ମାନେ କିଛି ମାନେ କୋଉ କୋଉ ଗାଁରେ ତ ମାନେ ମାସଟେ ପୂର୍ବରୁ ମାନେ ମାସଟା ଯାକ କରନ୍ତି ମାନେ ପାଞ୍ଚ ଟାଙ୍କ ରବିବାର ଆଉ କୋଉ କୋଉ ଗାଁ ରେ ମାନେ ଲାଷ୍ଟ ରବିବାରେ କରନ୍ତି କି କୋଉ ଗାଁରେ ମାନେ ଚାରିଟା ରବିବାରେ କରୁ ମାନେ ଏମିତି ମାନେ ସେଇ ରବିବାର ଚାରିଟାଙ୍କ ମାନେ ରାତି କୁରୁ ଉଠିକି ଯିବେ ମାନେ ଯୋଉ ହଉଛି ରାତି କୁରୁ ତ ନୁହେମାନେ ଏମିତି କହିବାକୁ ଗଲେ କି? କି ମାନ ଯୋଉ ଗାଁରେ ପୁଣି ତିନି ସେ ମାନେ କଣ ଗୋଟେ ଜାଗାରେ କଣ ଗାଁରେ ହଉଥିବକି ପୁଣିପାଞ୍ଚ ଛଅ ଜାଗାରେ ହଉଥିବ କି ଚାରି ପାଞ୍ଚ ଜାଗାରେ ହୋଉଥିବ। ସେ ଗାଁରେ ପୁଣି ମାନେ ମାନେ ସମସ୍ତେ ମାନେ ଯୋଉଠି ନବା କଥା ଫୁଲ ଗୋଟେ ଜାଗାରୁ ନେବେ ନା। ତ ସେଥିଲାଗି ମାନେ କିଏ ରାତି ବାରଟାରୁ କିଏ ରାତି ଦିଟାରୁ କିଏ ରାତି ଗୋଟେ ରୁ ଏମିତି ଉଠିକି ସମସ୍ତେ ମାନେ କିଏ କିଏ ରା ତିନଟା ଚାରିଟାରୁ ଏମିତି ଉଠିକି ସବୁ ମାନ ଫୁଲ ତୋଳିଯିବେ। ସେଠୁ ଆସିବେ ସେଇଠୁ ଯଦି ଏପଟ ସେପଟ ସେ ଯୋଉ ଠାକୁରଙ୍କ ପାଖରେ ଟିକେ ମାନେ ଏ ମୂ ଯୋଉଠି ରଖିଥିବେ ସେଇଠି ମାନେ ଏପଟ ସେପଟ ଟିକେ ହେବେ ଗ ଗପ ସପ କରିବେ କି କଣ ମାନେ ଯଉଛି କେମିତି ସବୁ ଶାଢ଼ୀ ପିନ୍ଧିବେ କି କଣ ମାନେ କେମିତି ସବୁ ଜୁଏଲେରୀ ସି ସେଇଠି କିଏ କଣ ରଖିଛି ଏଇ ଟାଇପରେ ସବୁ କଥା ହେବେ ତାପରେ ଏଇଠୁ ନହେଲେ ମାଇକି ବଜେଇବେ। ନହେଲେ ଯୋଉ ହଉଛି କଣ ତାପରେ ସେଠୁ ସକାଳ ହେଲାଠୁ ସମସ୍ତେ ବ୍ରସ କରି ଆସିକି ମାନେ ମାଳ ଗୁ ଥିବେ ମାଳ ଗୁ ମାନେ ମାଆଙ୍କ ପାଇଁ ମାଳ ଗୁଥି ସାରିକି ଯଉ ହଉଛି କଣ ଅ ଆମର ତ ମାନେ ଆସେ ଛୋଟ ଠାକୁର ଏମତି ଦିଟା ମାନେ ଯିଏ ଯାହାର ମାନ ଥିବ ସିଏ ଦିଅନ୍ତି ଆଉ ଯୋଉଚି ବଡଠାକୁର ପାଇଁ ଗୋଟେ ମାଳ ହୁଏ। ପୁଣି ଛୋଟ ଠାକୁରଙ୍କ ପାଇଁ ମାଳା ହୁଏ ପୁଣି ଯୋଉ ତାଙ୍କ ପାଇଁ ସିଂହ ପାଇଁ ଉଁ ମାଳ ହୁଏ ହେଠୁ ଓ ତାପରେ କଣ? ଆଉ ମାଳ କରିସାରିକି ଯାଆନ୍ତି ମାନେ ଗାଧେଇ ଯାଆନ୍ତି ମାନେ ନଈ ତୁଠକୁ କି ସେ ନାଳ କୁ ହଉ କି ସେ ପୋଖରୀକୁ ହଉ ଏମିତି ମାନେ ଯାଆନ୍ତି ଗାଧେଇ ଯାଆନ୍ତି। ସେଠି ନଈରେ ପୁଣି ଯେଉଁ ହେଉଛି ଗାଧୋଇବେଜେ ନଈରେ ଗାଧୋଇବାଲେ ବହୁତ ଭ ଭଲ ବି ଲାଗେ ବହୁତ ମଜା ବି ହୁଏ। ତାପରେ ହେଠୁ ବାଲୁକା ପୂଜା କରିକିନି ପୁଣି ଧାନ ଗଛ କୁ ଜିବିଧ ଧାନ ଗଛ ମାନେ ବାଲୁକା ପୂଜା ପାଇଁ ଯିବେ ଧାନ ଗଛ ଆଣି ଯିବେ ଧାନ ଗଛରେ ପୁଣି ମାନେ ଜାଗ ସମସ୍ତେ ସାତଟା ସାତଟା ଗଣ୍ଠି ପକାଇବେ ତ ଜାଗା ହେଉନଥିବ ଯେଉଁ ଗଣ୍ଠି ପକାଇବା ମାଡ଼ୋ ସେଠି ବି ଗୁରେ ହେଉଥିବେ। ତାପରେ ଏଇଠୁ ଏମିତି କଣ ବାଲୁକା ପୂଜା ସାରିକି ଆସିବେ ପୁଣି କଣ ଭଲ କପଡା ପିନ୍ଧିକିିନି ଯିବେ ପୁଣି ଠାକୁରଙ୍କ ପାଖକୁ ଯିବେ। ପୁଣି ଠାକୁରଙ୍କ ପାଖକୁ ଯିବ ତାପରେ ସେଇଠି ପୂଜା ସାରିକି ଉଁ ଠାକୁରଙ୍କୁ ମାନେ ଭୋଗ ପାଇକି ଆସିକି ମାନେ ଘରେ ଭାତ ଖାଇବେ ନହେଲେ ମାନେ ସାଙ୍ଗ ଭା ଭାତ ବି ଗୋଟେ ଖାଆନ୍ତି ସାଙ୍ଗ ଭାତ ଖାଇବା ମାନେ ଯୋଉ ଶାଗ ଫାଗ ଭଜା କରିକି ଏମିତି ମାନେ ନହେଲେ ନିଜ ନିଜ ଘରୁ ସବୁ ଖାଇବା ନେଇକି ବି ଯେଉଉଛି ଭଜା କରକି ମାନେ ଯେଉ ସାଙ୍ଗ ମିଶିକି ଖାଆନ୍ତି ମାନେ ସାଙ୍ଗ ହେଇକି। ମାନ ଗ୍ରୁପୁ ହେଇ ଖାଆନ୍ତି ମାନେ ଗୋଟେ ଜାଗାରେ ଆଉ। ତାପରେ ଏଠୁ ରାତିରେ ପୁଣି ସେମିତି ଭୋଗ ଧରିକି ଯିବେ ସନ୍ଧ୍ୟା ହେଲାଟୁ ଭୋଗ ଧରିକି ଯିବେ ପୂଜା କରିବେ ବହି ପଢିବେ ତାପରେ ହେଟୁ ଭୋଗ ବି ବା ଏବେ ଏବେ ଆଉ ରବିବାର ଟା ସେ ଦିନ ମାନେ ତ ଭାତଖିଆ ଓଷା କୁହନ୍ତି ଏଇଟା ଉଷୁନା ଖାଇକି ବି ଯୋଉ ହୋଉଚି ଉଷୁନା ଖାଇକି ବି ତମେ ଉଷା କରିପାରିବ ବୋଲି ବି କୁହନ୍ତି ତ ଏ ଏମିତି ହୁ ଏଠୁ ଲାଷ୍ଟେ ଦିନ ବି ସେମିତି କଣ ମାନେ ଗୋଟେ ଦିନ ପୂର୍ବରୁ ଯିଵେ ତାକୁ ପୁରା ସଜେଇକି ଆସିଥିବେ ପୁରା ପୁରା ପୁଣି ଅ ମାନେ କଉଥର ଆମର ଅରିଜିନାଲ ଫୁଲ ଆସେ କୋଉଥର ଏମତି ପ୍ଲା ଷ୍ଟିକ୍ ଫୁଲରେ କରିଦୋଉ ଏମିତି ହୁଏ ତାପରେ ହେଟୁ
ଆମର ଏଠି ଆଜ୍ଞା ଫୁଲ ତ ତୋଳିବା ପାଇଁ ଯାଆନ୍ତିନି ଫୁଲ ଗଛଟି ଅଛି କିନ୍ତୁ ରା ତିରୁ ସେମିତି କିଛି ତୋଳନ୍ତି ଆଣ୍ଡ କିଛି ତୋଳନ୍ତିନି ଆମର କିଣି ଆଣନ୍ତି ସବୁ ଆଉ ମୂର୍ତ୍ତି କିଣି ଆଣନ୍ତି ଆଉ ଆଣିକି ପୂଜା କରନ୍ତି ଆମର ଏ ଠି ଗୋଟେ ଅଛି ବ୍ୟବସ୍ଥା କଣ ତମେ ଚାହିଁଲେ ଜଣେ ଜଣେ ବି ମୂର୍ତ୍ତି ଦେଇପାରିବ। ହୁଁ ଅଲଗା ଅଲଗା। ଆଉ ଯଦି ନ ଚାହିଁବ ସମସ୍ତେ ପଇସା ମିଶେଇକି ବି ମୂର୍ତ୍ତି ଗୋଟେ ଆଣି ହବ। କିନ୍ତୁ ସମସ୍ତସିଆରେ ମାନସିଂଙ୍କ ଥାଏ ମୂ ର୍ତ୍ତି ଦିଅନ୍ତି ଆଉ ଫୁଲ ସବୁ ତୋଳି ଆଣନ୍ତି ପୂଜା କରିକି ବାଲୁଙ୍କା ବି ପୂଜା କରନ୍ତି ଏଠି ବାଲୁଙ୍କା ପୂଜନ୍ତି ଆମର ତ ନଈକି ଯାଆନ୍ତିନି ଗାଧେଇ ଉଁ ଯୋଉ ଘରେ ଗାଧାନ୍ତି ଗାଧେଇକି ପୂଜା କରନ୍ତି ତାପରେ ରାତିରେ ପୂଜା କରନ୍ତି ବହି ପଢିକି ସବୁ ପୂଜା କରନ୍ତି ସଜବାଜ ହେଇକି ଶାଢୀ ପିନ୍ଧିକି ଠାକୁରଙ୍କ ପାଖରେ ଚିତା ଝୋଟି ପକେଇକି ମାଆଙ୍କ ପାଖରେ ହଉ କରନ୍ତି ଫୁଲ ବି ଆଣିଥିଲେ ଗୁନ୍ଥି ଦିଅନ୍ତି ନହେଲେ ମାଳ କିଣି ଆଣନ୍ତି। ସବୁ ପୂଜା କରିକି ଖଇ ଉଖୁଡା ପିଠା ବି କରନ୍ତି ସବୁ କରିକି ପୂଜା କରନ୍ତି ଆଉ।
ଓହୋ। ହଁ ଆମ ଆଡେ ବି ସେମିତି ହୁଏ ଆମର ବି ରାତିରେ ଯୋଉ ହୋଉଚି ଶାଢୀ ପିନ୍ଧନ୍ତି ମାନେ ଲାଷ୍ଟେ ଦିନ ମାନେ ଲାଷ୍ଟେ ପାଳି ଯୋଉ ଦିନ ଶେଷ ପାଳି ଦିନ ସମସ୍ତେ ଶାଢୀ ପିନ୍ଧନ୍ତି ଆଉ ନହେଲେ ଏମତି ଇବ୍ ନୂଆ ଡ୍ରେସ ପିନ୍ଧି କି ଯାଆନ୍ତି।
ଆମର ଏଠି ଶାଢୀ ପିନ୍ଧନ୍ତି ଶାଢୀ ପିନ୍ଧନ୍ତି ହଁ। ଆମର ଏଠି ଶାଢ଼ୀ ପିନ୍ଧନ୍ତି ଡ୍ରେସେ ପିନ୍ଧନ୍ତି ଶାଢୀ ପିନ୍ଧନ୍ତି ଉଭୟ ମିଶେଇକି ପିନ୍ଧନ୍ତି ଆଉ।
ହୁଁ। ହଁ ମୋରବି ମାନେ ଯାହାର ମାନସିଂକ ଥାଏ ସିଏ ବି ମୂର୍ତ୍ତି ଦିଅନ୍ତି ନହେଲେ ଆମର ମାନେ ଯୋଉ ଉଛି ପିଲା ସବୁ ଚାନ୍ଦା ଆଦାୟ କରିକି ଯାହା ସବୁ ମାନେ ଆଦାୟ କରିଥାନ୍ତି ଯୋଉ ପଇସା ସେଇଥିରେ ମାନେ ପଇ ମୂର୍ତ୍ତି କିଣା ହେଇକି ଆସେ ନହେଲେ କୋଉ ବର୍ଷ ତିଆରି ହେଇକି ଆ ହୁଏ ତ କୋଉ ବର୍ଷ କିଣା ହେଇକି ଆସେ ସେମିତି ମାନେ ବଜେଟ ଦେଖିକି ଆଉ।
ଆମର ଏଠି ତିଆରି ମୂର୍ତ୍ତି ଆସେନି ତିଆରି ମାନେ ଆମର ଅ ଜଣ ଜଣଙ୍କା ମୂର୍ତ୍ତି ଦେଇଦିଅନ୍ତି ପ୍ରାୟ ମାନସିଂଙ୍କ ଥାଏ ଦେଇଦିଅନ୍ତି ନହେଲେ ପଇସା ଦେଇ ଦେଇକି ମିଶେଇକି କିଣିକି ନେଇ ଆସନ୍ତି ମୁଁ ମୂର୍ତ୍ତି ସେ ମାନେ ଅଲଗା ଦେଇଦିଏ। ଯଦି ମୁଁ ନଦେଇ ପାରେ ପଇସା ଦେଇ ଦିଏ ସେ ମିଶେଇକି ଆଣନ୍ତିଭାରି କିନ୍ତୁ ଆମର ଏଠି ଗୋଟେ ମୂର୍ତ୍ତି ପୂଜା ହୁଅନ୍ତିନି ଗୋଟେ ତାଙ୍କ ସାଙ୍ଗ ଗୋଟେ ଛୋଟିଆ ଦିଟା ମୂର୍ତ୍ତି ଯେମତି ହେଲେ ପୂଜା ହେବେ।
ଓହୋ ଆମର ନାଇଁ ଆମର ମାନେ ଗୋଟେ ମୂର୍ତ୍ତି ପୂଜା ହେଇପାରିବେ ହେଲେ ମାନେ ସବୁ ବର୍ଷ ତ ଯାହାର ନାହିଁ କାହାର ଜଣେ ଜଣଙ୍କର ମାନସିକ ଥାଏ ତ ସେମତି ହେଇକିନି ତିନ ଚାରି ଜଣ ହେଇଯାନ୍ତି ନହେଲେ ଦି ଜଣ ଦିଟା ମୂର୍ତ୍ତି ହେଇଯାଏ ନହେଲେ ତିନିଟା ମୂର୍ତ୍ତି ଏମିତି ଏମିତି ହୁଏ କି ଚାରିଟା କଉ ବର୍ଷ। ଏମିତି ହୁଏ ଆଉ।
ହଁ ଆମର ସେମିତି ପୂଜା ହୁଏ ତ ଆଉ ସବୁ ଶାଢୀରେ ବି
ଆଉ ଛୋଟବେଳେ ମାନେ ଗାଁ କୁ କେବେ ଆସିକି କରିନାହାନ୍ତି।
ହଁ ମୁଁ ଝିଅ ବେଳେ ଗାଁ ରେ କରିଥିଲି ପୂଜା ଆଉ ବାହାହେଲା ପରେ ଏପଟେ ଶାଶୁ ଘରେ କରୁଛି ଝିଅମାନେ ଆମର କରୁଛନ୍ତି ଆମ ଭାଣିଜୀ ନଣନ୍ଦ ସବୁ କରୁଛନ୍ତି ଆମ ଘରେ ଭଡା ଅଛନ୍ତି କରୁଛନ୍ତି। ମୁଁ ଭୋଗ ଦଉଛି ପୂଜରେ ଯାଇକି ବସୁଛି ସେ କରୁଛି ଆଉ କିନ୍ତୁ ଝିଅ ବେଳେ ଯୋଉ ଖୁଦରୁକୁଣି ମଜା ଥିଲା ଗାଁରେ ବାହା ହେଲା ପରେ ବୋହୂ ହେନି କରୁଛି ତଥାପି ଯାଇକି ଆଉ।
ହଁ ଝିଅ ଥିଲା ବେଳେ ମାନେ ଯୋଉ ଆପଣ ନଈକି ଗାଧେଇ ଯାଆନ୍ତିନି। ହଁ
ହଁ ମୁଁ ନଈକି ଗାଧେଇ ଯାଏ ଝିଅ ବେ ବହୁତ ମଜା ହୁଏ ଆମେଈକି ଗାଧୋଇ ଯାଉ ବାଲୁକା ତୋଳିକି ବିଲ ମାନଙ୍କ ସବୁ ଧାନ ଉପାଡିକି ନେଇଆସିବୁ ଯେ ସେ ସବୁ ଜଗିିକି ପାଟି କରି ନେଇଗଲେ ଧାନ ଆମେ ଲୁଚେଇକି ଧାନ ସବୁ ଓପାଡିକି ଆଣିକି ପୋଖରୀ ହୁଡ଼ାରେ ତାକୁ ପୂଜା କରିକି ଆସୁ ଭାରି ସବୁ ଧାନ ତାଙ୍କ ବିଲରୁ ଧାନ ସବୁ ଆଛିଆଛିିକା ସବୁ ଧାନ ଅଧା ବିଲ ତାଙ୍କର ଅଧା ସଫା କରିଦବୁ ଆମେ ଝିଅମାନେ ସବୁ ଓପାଡ଼ିକି ନେଇ ଆସୁ।
ହଁ ଆମେ ତ ଏମିତି କରୁନା ହେଲେ ମାନେ ଯାହାହଲେ ବି ମାନେ ଧାନ ମାନେ ଅଳ୍ପ ଯାହା ହେଲେ ବି ଦି ଚାରିଟା ଗଛ ଉଠେଇକି ଆଣିବୁ ନା ସେଇଥିରେ ମାନେ ସେତିକିରେ ସମସ୍ତେ ମାଡଗୋଳ ହୁଅନ୍ତି ଯୋଉ ସାତଟା ମାନେ ମାନେ ଗୋଟେ ଟେ ଗଣ୍ଢି ପକେଇଲେ ଚଳିବ ହେଲେ ସମେ ମେ ସାତଟା ଗଣ୍ଠି ପକାଇବେ ନା ସାତଟା ଗଣ୍ଠି ପକାଇବେ। ଏଥିଲାଗି ସମସ୍ତେ ଟିକେ ମାଡ ଗୋଳ ହୁଅନ୍ତି ଆଉ। ହଁ ଗାଁରେ କଣ ଗାଁ ଯୋଡେ ଯୋଡେ ଟାଉନରେ ମିଳିବନି ଆଉ।
ହଁ ଗାଁ ରେ ମଜା ଅଲଗା ସେ ଆମେ ସେଇଟା ଗୋଟେ ଅନୁଭୂତି। ଟାଉନ ରେ ସହରରେ ସେ ଆମେ ଆମେ ଘର ଗୃହି ଲୋକ କହିଲୁ? ଯାଇକି ପୂଜା କଲୁ ସିଏ ଗାଧେଇକି ଆସିକି ଝିଅ ମାନେ ଦୁଆରେ ପୂଜା କରିଦେଲେ ଏମିତି ଆଉ।
ହଁ ଆଉ ଯୋଉ ହଉଛି ମାନେ ଆପଣ ଯୋଉ ହଉଛି ରାତି ଘରୁ ଉଠିକି ଏବେ ଗାଁ ରେ ଫୁଲ ତୋଳି ଯାଇନାହାନ୍ତି ମାନେ ଏମିତି କାଲି କିଏ ଆଗୁଆ ଫୁଲ ହେଇ ନେଇଯିବ ବୋଲି। କାଳେ କୋଉ ସାହି ପିଲା ଆଗୁଆ ଫୁଲ ନେଇଯିବ।
ଗାଁରେ ଯାହାନ୍ତି ନା ଗାଁ ର ଯାନ୍ତି। ଗାଁ ରେ ଯାଆନ୍ତିୁ ଫୁଲ ତୋଳି କିନ୍ତୁ ମୁଁ ରା ତି ଉଠେନି ମତେ ଖାଲି ନିଦ ଲ ମୁଁ ରାତିରୁ ଉଠେନି ମୋତେ ଖାଲି କହିବେ ତୁ ଶୋଇବୁ ଠିକ ସକାଳୁ ଆସିବୁ ଫୁଲ ତ ମୁଁ ବୁଝିବାକୁ ଆଉ ରାତିରେ ଉଠିବନି ମତେ ଉଠିବ ମୁଁ ଜମା ଉଠିବନି। ସେମାନେ ତାଙ୍କର ରାତି ଦିଟାରୁ ଯାଇକି ଆ ବାଡି ପାଚେରୀରେ ଡ ତା ବାଡି ପାଚେରୀରେ ଡ ତା ବାଡିରୁ ତୋଳ ସେ ଖୁଦୁରକୁୁଡ ହେଲା ମାନେ ଜଗିଥିବେ ସବୁ କାଳେ ଫୁଲ ତୋଳି ନେଇ ସିଏ ରାତିରେ ସବୁ ଚନ୍ଦା କରିକି ସବୁ ନେଇ ଆସନି। ଆମ ମୁଁ ସକାଳୁ ଉଠିକି ଯିବି ଫୁଲ ଖାଲି ତୋଳି ମତେଟି କରିବ ଯୋଉ ଗୁନ୍ଥିବାକୁ ଯି ପାଟି କର କରିବାକୁହ ତୁ ରାତିକୁ ଉଠିକି ଯାଉନ ତଳ ପାଇଁ। ସକାଳେ
ଓ ମାନେ ଏ ତ ପୁଣି ମାନେ କଣ କହିଲା ମାନେ ସମସ୍ତେ ସବ ସମସ୍ତେ ସମସ୍ତେନା ମାନେ ସମସ୍ତେ ମିଶିକି କରୁଚନ୍ତି ତପାଦ ଗୋଟେ ଆଉ ମୁଁ କଁ ମାନେ ଆମେତ ସମସ୍ତେ ଯାଉଚୁ ସିଏ କଁ ପାଇଁ ଯିବନି
ହୁଁ।
ହୁଁ।
ଆଉ ବ୍ରତ ଗୋଟେ ହୁଏ ଯୋଉ ସବୁ ସେଯୋଉ କୃଷ୍ଣ ଚୂଡ଼ା ଫୁଲ ଆଉ ଗୋଟେ ଅଛି ଏଁ ଯୋଉ ନନଙ୍ଗୁଳିଆ ଫୁଲ ଗୋଟେ କହନ୍ତି ସେଇ ଫୁଲ ବ୍ରତ ହୁଏ।
ଓହୋ ଆମର ଏପଟେ କାଇହିଁ ବ୍ରତ କିଛି ହୁଏନି ମାନେ ହଁ ଏବେ କୋଉ ଗୋଟେ ଗୋଟେ ସାହିରେ କରୁଚନ୍ତି ବ୍ରତ ଅ ହେଲେ ଯୋଉ ହଉଚି ମାନେ ଦୁବ ଘାସ ବରକୋଳି ଏମିତି ଗୋଟେ ଫୁଲ ଫୁଲ ଦେଇକିନି ମାନେ ବ୍ର ତତ ଗୋଟେ କରିକି ପିନ୍ଧନ୍ତି ପିନ୍ଧୁଚନ୍ତି ମାନେ ମୁଁ ଦେଖିଚି ହେଲେ ଆମ ସାହିରେ କେବେ ହେଇନି ବର୍ତ୍ତ ବତ
ବ୍ରତ କିନ୍ତୁ ବ୍ରତ ବଢ଼ିଆ କରିବେ ସ ସୂତା ସାତ କିଅ ପୁରା ଗୁନ୍ଥିକି ତାକୁ ଗଣ୍ଠି ପକେଇକି ଆଉ ସେଇ ସେଇ ସବୁ ଯୋଉ ଫୁଲ ଆଉ ଦୁବ ଦେଇକି ଏଇ ସବୁ କରିବେ ସେଇଟା ବଢିଆ ଆ ସେ ଯୋଉ ପେ ବ୍ରତର ଯୋଉ ପେନ୍ଥାଟା କରନ୍ତି ଫୁଲରେ ସେଇଟା ଭାରି ବଢ଼ିଆ ଲାଗେ ସବୁ କରିଥିବେ ସବୁ ମାଡ଼ ଗୋଳ ହେଇକି ସେ ପେନ୍ଥା ନେଇ ଆସିବେ ବ୍ରତରେ ସବୁ ହାତରେ ସବୁବାନ୍ଧିବେ ଆମେ ସବୁ ବାନ୍ଧୁ ଝିଅବେଳେ ବଢ଼ିଆ ମୁଁ ବାହାହେଲା ପରେ ଆଉ ଏଠି ଆଉ କରୁନିଁ ଝିଅ ମେନେ ବାନ୍ଧୁଚନ୍ତି ମୁଁ ସେଠି ଝିଅ ବେଳେ ବାନ୍ଧେ ଭାରି ବଢ଼ିଆ ଲାଗେ।
ହଁ ହଉ ରଖୁଚି କେତେବେଳେ ପରେ ଲଗେଇବି ଆଉ?
ଆଜ୍ଞା।